ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା।
ହେଲୋ ସାର୍ ନମସ୍କାର।
ଆଜ୍ଞା।
ହଁ ସାର୍ କୁହନ୍ତୁ।
ଆପଣ ଏବେ କଣ କରୁଛନ୍ତି? ମୁଁ ତ ଏବେ ଖାଇ ଶୋଇଥିଲେ ଉଠିକି ବ୍ରଶ ଫ୍ରଶ କରି କି ଖାଇଛି ଜଳଖିଆ ଟିକେ ଖାଇକି ଏବେ ଆସିଛି ଆମର ଟିକେ ନଈଆଡେ ବୁଲିବାକୁ।
ଆଜ୍ଞା ହୁଁ ହୁଁ।
ଆଉ ଆପଣ?
ହଁ ମୁଁ ବି ଏଇ ଦଶ ପନ୍ଦର ମିନିଟ୍ ହେଲା ଉଠିକି ଏଇ ଯଷ୍ଟ ଆଉ ଆପଣ କୋଉଠୁ କହୁଛନ୍ତି?
ମୁଁ ଏପଟେ ଯାଜପୁର ରୁ କହୁଛି।
ଯାଜପୁର ଆଚ୍ଛା ଯାଜପୁର କୋଉ ଜାଗା?
ଯାଜପୁର ଆମର ଏଇ ଯଉ ଡୁବୁରି ଯାଣିଥିବେ?
ଡ଼ୁବୁରୀ ହଁ ଯୋଉ ଟାଟା ପ୍ଲାଣ୍ଟ ଅଛି ତ ହଁ ମୁଁ ବି ଯାଜପୁର ଛୁଆ।
ଆଜ୍ଞା ଆପଣ ଆପଣ ଏଇ ଆପ୍ ରେ ନୂଆ ବୋଧେ?
ମୁଁ ଆପରେ ତିନି ଚାରି ଦିନ ହେଲାଣି ଆଡ଼ ହେଲିଣି ଆପଣ?
ମୁଁ କେତେ ତିନି ଦିନି।
ଆଉ କେମିତି ଲାଗୁଛି ଆପରେ ଆଡ ହେଇକି?
ଆପ୍ ତ ଭଲ ଲାଗୁଛି ମୋର ଏବେ ବି ଟ୍ୟାକ୍ସ ଟାଇପିଙ୍ଗ୍ କାମ ଆସିନି। ଖାଲି କଲ୍ ଆସିଥିଲା।
ଆଜ୍ଞା ମୋର ବି ସେହି ମୋର ବି ସେଇ ପ୍ରୋବ୍ଲେମ୍। ଆସିନି ସେ ଆସ୍ତେ ଆସ୍ତେ ହବ ଆଉ। ଯାହା ହଉ ଏ ଆପ୍ ଆପ୍ ମାଧ୍ୟମରେ ତ ଆମେ ସମସ୍ତଙ୍କ ସହ କଥା ହେଇପାରୁଛେ ନା। ଟିକେ ଭଲ ଲାଗୁଛି କଥା ହେଇକି ହୁଁ।
ମତେ ବି ଆପରେ ତିନି ଦିନ ମତେ ବହୁତ୍ ସାଙ୍ଗ ମିଳିଗଲେ ନି।
ହୁଁ ହୁଁ ହୁଁ ହୁଁ ସେଇଟା ଗୋଟେ ସମ୍ପର୍କ ଟା ରହିବା ଭଲ। ସମସ୍ତଙ୍କ ସହିତ ହୁଁ ହୁଁ।
ହଁ ମ୍ୟାମ୍ ଆପଣଙ୍କର କଣ ପଢ଼ାପଢ଼ି ଏବେ?
ମୋର ଏଇନା ପିଜି ଚାଲିଚି ଫାଷ୍ଟ୍ ଇୟର ଆଉ ମୁଁ ଗର୍ମେଣ୍ଟ ଜବ୍ ପାଇଁ ମୁଁ ତ ପ୍ରିପାୟାର ହଉଛି ଆଉ ଯଉ ନେଟ୍ ପାଇଁ ତ ମୁଁ ପୁର ମାନେ ଫୋକସ୍ ରଖିଛି ବାକି ଗମେଣ୍ଟ୍ ଜବ୍ ଯେମିତି ଆରାଇ ଭାରୁଚି। ସିଟି, ବିଡ଼ି ଏଗୁଡା ବାହାରୁଛି ଏଗୁଡା ସବୁ ପ୍ରିପାର ହଉଛି। ଆଉ ଆପଣ ଜବ୍ କରୁଛନ୍ତି ନା ପଢୁଛନ୍ତି?
ନାଁ ଏବେ ମୁଁ ପଢ଼ୁଛି ମୋର ଟେନ୍ଥ ପରେ ଆଜ୍ଞା। ଟେନ୍ଥ ପରେ ପ୍ଲସ୍ ଟୁ ପଢ଼ିଥିଲି ପ୍ଲସ ଟୁ ସଇଲା ଏବେ ମୁଁ ଡିପ୍ଲୋମା କରୁଛି ଆଉ।
ଆଚ୍ଛା ଡିପ୍ଲୋମା କୋଉଠି କରୁଛନ୍ତି କି?
ଡିପ୍ଲୋମା ଏଇ ରଗଡ଼ି କଲେଜ୍ ଜାଣିଥିବେ?
ଓ ହଁ ହଁ ରଗଡି। ମୋର ଅ ଆରଆଇ ଏକ୍ଜାମ୍ ଏବେ ଯୋଉ ଗଲା ରଗଡି ଇଞ୍ଜିନିୟରିଙ୍ଗ୍ କଲେଜ୍ ଅଛି ଯୋଉ ରୋଡ ସାଇଟ୍ ରେ?
ଆଜ୍ଞା।
ସେଇଠି ମୋର ପଡିଥିଲା ସେଣ୍ଟର ମୁଁ ଯାଇଥିଲି ଏଇ ଦି ମାସ ଖଣ୍ଡେ ହେଇଯିବ ଦି ମାସ ଖଣ୍ଡେ ଆପଣ ସେଇଠି କରୁଛନ୍ତି କି?
ଆଜ୍ଞା।
ଓ ଆଚ୍ଛା ଭଲ କଲେଜ୍ ଟା ବହୁତ୍।
ଆଜ୍ଞା ଆମ ଯାଜପୁରରେ ତ ଗୋଟେ ଭଲ କଲେଜ୍ କହିବାକୁ ଗଲେ ରଗଡ଼ି କଲେଜ୍ ଡିପ୍ଲୋମା କଲେଜ
ହଁ ଯାଜପୁର ରେ ଯାଜପୁର ରୋଡ ସରି ଯାଜପୁର ଟାଉନ୍ ରେ ବି ଗୋଟେ ଭଲ କଲେଜ୍ ଅ ଏନ୍ ସି କଲେଜ୍ ଅଛି ଆଉ ଯାଜପୁର ରୋଡ ରେ ଭି ଏନ୍ ଭି ଏନ୍ କଲେଜ ଅ ଛି ଭି ଏନ୍ ହେଲା ମ ଷ୍ଟଡିସେଣ୍ଟର ମାନେ ଏକ୍ଜାମ୍ ସେଣ୍ଟର ସେଇଟା। ମୁଁ ଯାଏ ପିଏମ୍ ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ବାପା ଆଉ ଭାଇ
ହୁଁ ଆଜି ବଡ ଭାଇ ଅଛନ୍ତି ଆଚ୍ଛା ଆଚ୍ଛା ମାନେ ଆପଣ ଦି ଭାଇ?
ଆଜ୍ଞା ଆମେ ନାଁଇ ଭଉଣୀ ନାହାନ୍ତି।
ଉଁ ହୁଁ ଛୋଟ ଫ୍ୟାମିଲି ଆପଣଙ୍କର ଆଉ।
ଆଜ୍ଞା।
ହୁଁ ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା।
ଉଁ ହୁଁ ମୋର ତ ମୋ ବି ସେଇ ଛୋଟ ଫ୍ୟାମିଲି ମମି ପା ପା ଆଉ ଜେଜେ ବାପା ଜେଜେ ମା ଆଉ ମୁଁ ମୋ ଭଉଣୀ। ବାକି ଦାଦା କୁଡି ଅଛନ୍ତି ସିଏ ଅଲଗା ରହୁଛନ୍ତି ଆମେ ଅଲଗା ରହୁ ସେ ବାହରେ ଜବ୍ କରୁଛନ୍ତି ରହୁଛନ୍ତି। ଆମେ ଓଡିଶାରେ ରହୁଛୁ ଆଉ ବାପା କିନ୍ତୁ ମୋ ବାପା ବାହାରେ ରହୁଛନ୍ତି ଆଉ। ଏୟା। ଉଁ ହୁଁ ଆଉ ପଢାପଢି କେମିତି ଚାଲିଛି ଆପଣଙ୍କର?
ଏବେ ତ ମୁଁ ମୁଁ ହଷ୍ଟେଲରେ ରୁହେ ଇଏ ଆଉ କ୍ଲାସ ଯାଇନି କଲେଜ୍ କୁ ଇଏ ଆଉ ପଳେଇବି ଆଉ ଦି ତିନି ଦିନ ଭିତରେ।
ଆଚ୍ଛା ଆପଣ ଯୋଉ ହଷ୍ଟେଲରେ ରହୁଛ ନ୍ତି ସେ ହଷ୍ଟେଲ ଟା ସେ କଲେଜ୍ ଭିତରେ ମାନେ କ୍ୟାମ୍ପସ ଭିତରେ ନାଁ କ୍ୟାମ୍ପସ ବାହାରେ ଅଛି?
ଆଜ୍ଞା ଆଜ୍ଞା ହସ କଲେଜ୍ ଭିତରେ।
ଆଚ୍ଛା କଲେଜ୍ ଭିତରେ ହୁଁ ହୁଁ ହୁଁ।
ଆଜ୍ଞା।
ମୁଁ ଯେତେବେଳେ ଷ୍ଟାର୍ଟିଂଙ୍ଗ ରୁ ଯାଇଥିଲି ଏଜାମ୍ ଦବାକୁ ର ଆରାଇ ଏଜମ୍ ମୁଁ ଜାଣିପାରିଲିନି ଫାଷ୍ଟ କୋଉଠି ମୋର ଏକ୍ଜାମ ହଉଛି। କାରଣ ଲେଖା ହେଇ ନଥିଲା ନା କିଛି ଆମେ ଯ ସିଷ୍ଟମ ରେ ଦଉଥିଲୁ ଏଜାମ।
ଆଜ୍ଞା।
ମୁଁ ଠିକ ସେ ଜାଣିପାରିନଥିଲି। ହୁଁ ହ। ହେଲୋ।
ସେଠିବି ଏତେ ଭଲ ଲାଗେନି ଯେହେତୁ ଘରେ ରୁହେ ଫାଷ୍ଟ ଫାଷ୍ଟ
ହଁ ଘର ଘର ଛାଡିକି ମାନେ ନିଜ ମା ବାପାଙ୍କୁ ନିଜ ପରିବାରକୁୁ ଛାଡିକି ବାହାରେ ରହିବାଟା ବି ବାହାରେ କଣ ଏଇ ଦଶ କିଲୋମିଟର ଏପଟ ସେପଟ ରହିଲେ ବି ନ ଦେଖିଲେ ବି ଭଲ ଲାଗିବନି।
ଆଜ୍ଞା।
ହୁଁ ସେଇଆ ତଥାବି ତଥାପି ଆମ ଓଡିଶା ଲୋକ ଯାଇକି ମାନେ ଆଉଟ୍ ଅଫ୍ କଣ୍ଟ୍ରିରେ ରହିକି ଜବ୍ କରୁଚନ୍ତି। ଦୁବାଇ ଆମେରିକା ସବୁ ରହିକି ଜବ୍ କରୁଚନ୍ତି ନିଜ ଫ୍ୟାମିଲିକୁ ଛାଡିକି।
ଆଜ୍ଞା।
ତ ବାହାରକୁ ମାନେ ଯାହାହେଲେ ଯିବାକୁ ତ ପଡିବ ନା।
ଆଜ୍ଞା।
ହୁଁ ତାଙ୍କ ଫ୍ୟାମିଲି କୁ ତାଙ୍କ ଫ୍ୟାମିଲି କଥା କୁ ଭାବିକି ଫ୍ୟୁଚର ଭାବିକି ଯାଉଚନ୍ତି ସମସ୍ତେ।
ଆଜ୍ଞା।
ବାକି ସେଇଟା ଭଲ ବଢିଆ ପଇସା ଭଲ ସବୁ ଭଲ ମେନ କଥା ହେଲା ଟିକେ ନିଜ ଫାମିଲିକୁ ଛାଡିକି ରହୀବା କଥାଇଟା ସେଇଟା ଟିକେ ପ୍ରୋବ୍ଲେମ ହଉଚି ଆଉ।
ଆଜ୍ଞା।
ଆଉ ରଥଯାତ୍ରା ବୁଲେଇବାକୁ ଯିବେ ପୁରୀ?
ଆଜ୍ଞା ଭାବୁଚୁ ସାଙ୍ଗ ପିଲା ପ୍ଲାନ୍ କରିଥିଲୁ ରଥଯାତ୍ରକୁ ଯିବୁ ବୋଲି ପୁଣି କିଛି ଜଣ ମନା କରୁଚନ୍ତି କହୁଛନ୍ତି ରଥଯାତ୍ରାକୁ ଯାଇ ଯିବାନି ଜାମ୍ ଥିବେ ବୁଲିପାରିବାନି।
ହଁ ମାନେ ଅଲଗାଟା ପୁଇ ପୁରୀ ଗୋଟେ ଏମତିଆ ଜାଗା କି ଯୋଉ ଯେତେବେଳେ ଗଲେ ବି ଭିଡ। ବାକି ରଥଯାତ୍ରା ବହୁତ ଭିଡ ଥାଏ। ରଥଯାତ୍ରା ବାହୁଡା ଏଗୁଡା ବହୁତ ଭିଡ ଥାଏ।
ଆଜ୍ଞା ସେଥିପାଇଁ ଅଧା ପିଲା ମନା କରୁଛନ୍ତି ଆଉ ଅଧା କହୁଛନ୍ତି ଦେଖିବା କଣ ହେଉଚି।
ହୁଁ ଚଣ୍ଡିଖୋଲ ମହାବିନାୟକ ଆସିଚନ୍ତି?
ମାଆ ବିନାଙ୍କ ଯାଇନି କେବେ
ମହାବିନାୟକ ପାଖରେ ଗୋଟେ ପୁରୀ ଟାଇପ ର ଗୋଟେ ମନ୍ଦିର ଏଇନା ହେଇଚି। ମାନେ ଜଗନ୍ନାଥ ମନ୍ଦିର। ହ ଆସିକି ଯାଆନ୍ତୁ ବୁଲିକି ଆପଣ ଭଲ ଲାଗିବ ଆପଣଙ୍କୁ।
ପନ୍ଦର ଦିନ ଖଣ୍ଡେ ହବ ମାନେ ଖୋଲା ହେଇଚି ସେ ମନ୍ଦିର ବାକି ବଢିଆ ବହୁତ ବଢିଆ ହେଇଚି।
ଆଜ୍ଞା। ଦେ ଖିଆ କେତେବେଳେ ଫାଙ୍କା ହେଲେ ଯିବୁ ସେ ମନ୍ଦିରକୁ ଆଉ।
ହୁଁ ପଳ ଆସିବେ ଚଣ୍ଡିକଲ ମହାବିନାୟ ବୁଲିବେ ଆଉ ଚଣ୍ଡି ମନ୍ଦିର ଅ ଛି ସେଠିକି ଯିବେ ସବ ପାଖାପାଖି ବହୁତ ପାଖାପଖି ସେନ୍ଦି ମାନେ ଦି କିଲୋମିଟର ପାଞ୍ଚ କିଲୋମିଟର ଭିତରେ ସବୁ। ଆଉ ଜଗନ୍ନାଥ ମନ୍ଦିର ଅଛି ଆଉ ସେଇଠୁ ସାତ କିଲୋମିଟର ଖଣ୍ଡ ହବ ଛତିଆ ବଟ ଛତିଆ ଜଗନ୍ନାଥ ମନ୍ଦିର ବି ଅଛି ଛତିଆ। ଛତିଆ ଗଲା ବାଟରେ ବି ଗୋଟେ ମିନି କେଦାରନାଥ ପଡିବ। ପ୍ରାୟ କେ କେଦାରନାଥ ଟାଇପ ର ସେଇଟା। ହୁଁ ସେଇଠି ଯାଇଥିଲେି ଆପଣ?
ଆଜ୍ଞା।
ଗୋଟେ ଗାଁ ଭିତରେ ମନ୍ଦିରଟା।
ଆଜ୍ଞା ଆମେ ଯାଇଥିଲୁ ଆଜ୍ଞା ଆର ବର୍ଷ ରଜକୁ ବହୁତ ଭିଡ଼ ଥିଲେ।
ହୁଁ ହୁଁ ଆ ହଁ ମ ଆର ବର୍ଷ ବହୁତ ମାନେ ଏ ନୂଆ ନୂଆ ଖୋଲା ହେଇଥିଲା ନା। ଆଡ ମନ୍ଦିର ଟା ସେମିତି ବି ହେଇଚି। ସେଇଠି ହେଲା ପ୍ରପର ମୋ ଗାଁ ହେଲା ସେଇଠି। ଟା ସେଇ ଗାଁଟା ହେଲା ମୋଗାଁ ମୁଁ ଆସି ଜାରକାରେ ଏମିତି ରହୁଛି ଆଜ୍ଞା।
ହଁ ହଁ।
ସେ ମନ୍ଦିର ଟା ଏମିତି ନ ମାନେ ଅଧା ହେଇଥିଲା। ତାପରେ ସବୁ ମିଶି ମିଶିକି ସବୁ କରିଛନ୍ତି ଆଉ ଗାଁ ଲୋକ ଆଉ। ଏବେ କିନ୍ତୁ ଆହୁରି ଏବେ ଆହୁରି ବଢିଆ ହେଇଗଲାଣି କି ମାନେ ଗଣେଶଙ୍କ ମୂର୍ତ୍ତି ଗୋଟେ ଅଛି ଗୋଟେ ବୃଷଭକୁ ଆଣିକି ରଖିଲେଣି। ଆଉ ଶିବ ପାର୍ବତୀ କି ପୁଣି ଗୋଟେ ଆଣିକା ମୂର୍ତ୍ତି ରଖିଲେଣି ଏବେ ବହୁତ ବଢିଆ ହେଇଗଲାଣି।
ଆଜ୍ଞା ଆଉ ଏ ବର୍ଷ ତ ରଜକୁ ଆମକୁ
କଣ କହିଲେ?
ମୁଁ କହିଲି ଏ ବର୍ଷ ରଜକୁ ତ ଆମେ ଯାଇଥିଲୁ ଆମର ଯାଜପୁରରେ ବିରଜା ମନ୍ଦିର ଯାଣିଥିବେ?
ବିରଜା ମା ହଁ ବିରଜା ମା ଅଛନ୍ତି ଯାଜପୁର ଛୁଆ ମାନେ ବିରଜା ମାଙ୍କୁ ତ ଆଗେ ଯାଣିବୁ।
ଆଜ୍ଞା ଆଉ କୁସୁମା ପାର୍କ ସେଇଠିକି ବୁଲିକି ଆସିଥିଲୁ।
ହ ହଁ ହଁ ହଁ।
ସେଠିକି ଆମେ ଯାଇଥିଲୁ ରଜରେ ଆଉ।
ଆଛା ହଁ ହଁ। କୁସୁମା ପାର୍କ ସେମିତି ଆଗ ଭଳିଆ ଅଛି ନା ଏବେ ମାନେ ସେମିତି କିଛି କମେଇ ଗଲାଣି ମାନେ ଆଗେ ଯେମିତି ପଡୁଛି ଲାଇଟିଂ ଫାଇଟିଂ। ଏମତି ଅଛି ଆଉ ଏଣ୍ଟ୍ରି କଣ କେତେ ନଉଛନ୍ତି କୁସୁପାର୍କ?
ଆରେ ଆମେ ତ ଯେତେବେଳେ ଯାଇଥିଲୁ ଫ୍ରି ଥିଲା।
ଫ୍ରି ଥିଲା। ମୁଁ ଯାଇଥିଲି ଦି ବର୍ଷ ତଳେବୋଧେ। ହଁ ଏଣ୍ଟ୍ରି ମାନେ ମୁଁ ସେଇଦିନ ବନ୍ଦ ଥିଲା ମୁଁ ପଳେଇଥିଲି ବାକି ବନ୍ଦ ଥିଲା ପାର୍କ। କିନ୍ତୁ ଏଣ୍ଟ୍ରି ଥିଲା ତିରିଶ ଟଙ୍କା ଲେଖା।
ତିରିଶ ଟଙ୍କାତ ନିଅନ୍ତୀ ଆମେ ଯଉଦିନ ଯାଇଥିଲୁ ସେଦିନ ବୋଧେ କପାଇଁ ଫ୍ରି ଥିଲା ବୋଧେ ଆଉ।
ମୁଁ ଯୋଉ ଜମା ହିଁ ଯାଇନି ତା ଭିତରକୁ ଭାବୁଛି ବହୁତ ପରେ ଯିବି ମୁଁ ଜ ଯୋଉ ଦିନ ବି ଯାଉଛି ସେ ପାର୍କ ବନ୍ଦ ହିଁ ଥାଉଛି କଣ ପାଇଁ ମାନେ ମନେ ମନେ ବନ୍ଦ
ହେଇପା।
ଆରେ କେ କେତେ ବଡ ପାର୍କଟା ଛୋଟ ପାର୍କ ବଡ ପାର୍କ?
ବଡ ପ୍ରାକ୍ ବଡ ପାର୍କ ଟା। ବହୁତ ଚ ଆଜ୍ଞା। ଏଠି ତ ଟିକେ ସେଇ ବୋଟିଂ ପାଇଁ ଟିକେ ମସ ପାର୍କ ଆଉ
କି ମାନେ ରିଲସ ବନେଇବାକୁ ତ ମୁଁ ଆଉ ଯାଇ ବିି ପାରୁନି।
ଆଜ୍ଞା ମାମ ଆପଣ ରିଲସ ବନଉ ଛନ୍ତିକି?
ହଁ ଆଜ୍ଞା ମୁଁ ରିଲିସ ବନଉଛି।
ଆଜ୍ଞା।
ହୁଁ ହୁଁ। ଏମିତି ଆଉ ଆଉ।
ଆଉ କଣ ମାମ କୁହନ୍ତୁ।
ଏମିତି ସବୁ ଚାଲିଛି ଆଉ କଣ? ଗରମ ତ ବହୁତ ଜୋରେ ହଉଛି ବର୍ଷା ଦିନ ଆସିଲାଣି ବର୍ଷାର ଦେଖ - ଦେଖା ହିଁ ନାହିଁ ଏଇ ଆମ ଲୋକମାନଙ୍କ ଯୋଗୁଁ ବର୍ଷା ହଉନି। ଗଛ ଫଛ ସବୁ କାଟି ଦଉଛନ୍ତି। କୁଆଡୁ ଠିକ ଟାଇମ ରେ ଠିକ ଜିନିଷ ନହଲେ କୁଆଡୁ ଫସଲ ବି ସେଇ ହିସାବରେ ମାନେ ନଷ୍ଟ ହେଇଯାଉଛି ଆମର।
ଆଜ୍ଞା।
ହଁ କଣ କ?
ଆଉ ମାମ ରିଲସ ବନେଇବାକୁ ଚାହୁଁଛ ଯଦି ଆମ ଏପଟେ ଆସିବେ କେଉଁଝର ଏରିଆକୁ ବହୁତ ବଢିଆ ବଢିଆ ପିକ ବି ଷ୍ପଟଅଛି।
ଅଛି ମେନ୍ କଥା ହେଲା ବହୁତ ବାଟ ଫଟ ହେଇଯାଉଛି ନା ସେଥିପାଇଁ ଯିବା ଗୋଟେ ପ୍ରୋବ୍ଲେମ କାରଣ କ୍ୟାମେରା ମ୍ୟାନ୍ କୁ ନେଇକି ଗଲା ବେଳକୁ ଇଆଡେ ଫୁଣି ଆଇ ଫୋନ ଏତେ ବାଟ ନେଇଗଲାଳୁ ଆଇଫୋନ ତାତିଗଲେ ମାନେ ସଇଲା ସିଏ ବନ୍ଦ ହେଇଯିବ ଥଣ୍ଡା ହେଲେ ଯାଇକି ଫନ ଖୋଲିବ।
ଆଜ୍ଞା।
ସେଇଆ କୁ ଟିକେ ପ୍ରୋବ୍ଲେମ ହେଇଯାଉଛି। ବାକି ଦେଖିବା ଟ୍ରାଏ କରିବି ଏଡେ ପଢା ସହିତ ବି ରହିଯାଉଛି ନା।
ଆଜ୍ଞା। ଏପଟେ କିନ୍ତୁ ଆମର କେଉଁଝର ଲାଇନରେ ଆମର ତ ଯାଜପୁରରେ କିନ୍ତୁ ଆମର କେଉଁ ଝର ଯାଜପୁରରେ ଲାଗିଛି କିନ୍ତୁ ଆମେ କେଉଁଝର ଆଡେ ବହୁତ ପିକନିକ ସ୍ପଟ ଅଛି ।
ପାସ ରେ ଯୋଉ ଯାଆନ୍ତି ନା?
ଆଜ୍ଞା ଏପଟେ ବହୁତ ବଢ଼ିଆ ବଢ଼ିଆ ପିକ୍ନିକ୍ ସ୍ପଟ୍ କହିବାକୁ ଗଲେ ନା ଆମ କେଉଁଝର।
ଆଜ୍ଞା ଆଜ୍ଞା। ପାରାଦୀପ ଆଡେ ବି ବହୁତ ବଢିଆ ବଢିଆ ଜାଗା ଅଛି ନେହେରୁ ବଙ୍ଗଳା ଗୋଟେ ଜାଗା ଅ ଅଛି ମାନେ ମହାନଦୀ ଓ ସମୁଦ୍ର ସେଠି ମିଶିଛି ବି ବଢିଆ ଦେଖାହଉଚି ସେ ଜାଗା ଟା।
ହଉ ମ୍ୟାାମ ତାହେଲେ ଏବେ ରହୁଛି ଟାଇମ ତ ହେଇଗଲାଣି।
ଆଜ୍ଞା ଆଜ୍ଞା ସାର୍ ହଉ।
ଧନ୍ୟବାଦ।